ହ
ହଁ ଆଉ କଣ କରୁଥିଲ?
କିଛି ନାଇଁରେ ବସିଚି। ଆଉ ତୁ କଣ କରୁଥିଲୁ?
ଏଇ ସଖାଳେ ଚାହା ବିସ୍କୁଟ୍ ଖାଇଥିଲି। ଏଇ ବସିଚି ଏବେ ଆଉ। ଖାଇବି ତାପରେ ପଖାଳ ଖାଇବି ଆଉ।
ଭଲ। ଆଉ ରଜ କେତି କଣ କାଟିଲୁ?
ରଜ, ହଁ ଭଲ ଥିଲା। ଏପଟେ ଯେତିକି ଦେଖିଲି, ବର୍ଷା ପବନ କାଲି ଟିକେ ଉଠେଇଥିଲା। ଆଉ ହେଇନେଇ ବର୍ଷା ପବନ। କିନ୍ତୁ ଲାଇନ କାଟିଦେଇଥିଲା ଯେ ଆଉ।
ଭଲ ଆଉ। ଆଉ ପିଠାପଣା ସବୁ ହେଇଥିଲା ଘରେ?
ନାଇଁ ପିଠାପଣା ହେଇନେଇ। ଯୋଉ ଜେଜେଙ୍କର ବର୍ଷିକିଆ ଯାଇନି ତ ପିଠାପଣା ହେଲାନି।
ଆଚ୍ଛା। ତାହେଲେ ନୂଆ ହଁ ଆମର ତ ଆମ ଘର ପାଖରେ ରଜ ହଉଥିଲା। ଆମର ଭଲରେ ସବୁ ପାଳନ କଲୁ ଆଉ।
ପିଠାପଣା କଣ କେମନ୍ତି?
ହଁ ପିଠାପଣା ତ ସେଇ ଆରିସା, କାକେରା, ଆଉ ଯୋଉ ପୋଡପିଠା, ଚକୁଳି ଏଇଗୁରା ଆଉ।
ଖାଇଚୁ ନା ପୋଡପିଠା?
ହଁ। କିନ୍ତୁ ମତେ ବହୁତ ଭଲ ଲାଗେ, ମୁଁ ଅନେଇ ଥାଏ। ସବୁ ବର୍ଷ ରଜରେ ହୁଏ ଆମର।
ଅ ହଁ, ଚୁଲିରେ ହଉଥିବ ବଢିଆ ଲାଗୁଥିବ ଆଉ।
ହଁ।
ଆଉ ଚୁଲି ଟେଷ୍ଟ ଟା ବୋଧେ ବଢିଆ ଆଉ, ନାଇ ଆମର ଯେତେବେଳେ ପୋଡ ପିଠା ହୁଏ ଘରେ ମାନେ ଯୋଉ ପ୍ରେସର କୁକରରେ ବନେଇ ଦେଉ। ଗ୍ୟାସରେ, ହଁ ହୁଏ। ତଳେ ମାନେ ତେଲ ଯେମିତି ତେଲ ହଉ ନା ଘିଅ ହଉ ଯାହା ମାରିକି ମାନେ ଟିକେ କଦଳୀପତ୍ରଟେ ରଖିଦେବ ତା ପରେ ଟିକେ ଟିକେ ପାଣି ଟିକେ ଛିଞ୍ଚିକି ତେଲ ଟିକେ ମାରିଦେବ। ତାପରେ ଯାହା ମାନେ ଯେମିତି କଣ ରେଡ଼ି କରିଥିବ ସେଇ ମାନେ ଆଣଟା ସେଇଟାକୁ ଦେଇକିନା ତାପରେ ଟିକେ ଗୋଟେ କଦଳୀପତ୍ର ଦେଇଦେବ କଦଳୀପତ୍ର ସେଇଟା ହେଇଯିବ ହ ଆଉ ପ୍ରେସର କୁକରେ ଦେଇଦେବ ସିଟି ମାଇଲେ ହେଇଥିଲା ଆଉ
ଆଉ ବଢ଼ିଆ ଆଉ ଆଉ ଆଗକୁ ରଥଯାତ୍ରା ହଉଛି, କେମିତି କଣ ସବୁ ପାଳିବୁ?
ରଥଯାତ୍ରା ଆମର ତ ମାନେ ଛୁଇଁବୁନୁ କି ମନ୍ଦିରକୁ ଯିବୁନୁ ଯୋଉ ବର୍ଷିକିଆ ଯାଇନି ବୋଲି।
ହ
ଆଉ ସେମିତି ଖାଏ ସବୁ ବର୍ଷ ମାନେ ମୁ ତ ରଥ ଟାଣେନି ଖାଲି ମାନେ ଯଦି ବାଟରେ ମାନେ ଯାଉଥିବେ ଯୋଉ ବଡଦାଣ୍ଡ ଦେଇକି କି ରଥ ଯାଉଥିବ ହ ସେଇଠି ଯୋଉଁ ଥାଏ ସେ ଟିକେ ରଥକୁ ଛୁଇଁକି ଜୁହାର ହେଇପଡେ। ଆଉ ଏ ବର୍ଷ ତ ଛୁଇଁ ହେବନି ନା ବର୍ଷିକିଆ ଯେହେତୁ ଯାଇନି ନା ଖାଲି ଠିଆ ହେଇକି ଦେଖିବା କଥା ଆଉ। ଆମର ତ ଏ ବର୍ଷ ମାନେ ସବୁ ବର୍ଷ ମାନେ ରଥ ଛୋଟବେଳକୁ କୁଆଡେ ବର୍ଷା ଯୋଉ ଭଳିଆ ହବ ଯେ,
ହଁ
ମାନେ ପିଲାମାନେେ କାଦୁଅରେ ମାନେ ଟାଣି ପାରିବେନି, ଅଧା ବାଟା ନେଇ କି ଯିବେ ପୁଣି କୋଉଠି କାଦୁଅରେ ଚକ ମାନେ ଲାଖିଯିବ ଯେ ସେଟୁ ତାକୁ ପୁଣି ଟାଣିକି ବାହାର କରିବେ। ଏମିତି ସବୁ ଚଳିଥିଲ କିନ୍ତୁ ବହୁତ ଲୋକ ଏଠି ଭିଡ଼ ହୁଅନ୍ତି
ବଢିଆ ଆଉ ଆମର ବି ଆମର ବି ଆମ ଆମ ମାନେ ଗାଁରେ ତ ଅଥା ର ହୁଏ ଆମେୁରା ମାନେ ଗୋଟେ ବର୍ଷ ଗୋଟେ ବର୍ଷ ଗ ଅନେକି ଥାଏ କେବେ ରଥଯାତ୍ରା ଆସିବ ତା ପୂର୍ବରୁ ଆମ ଘର ଦ୍ୱାର ସବୁଠେ ଲିପାପୁଛା ଏମିତି କଲୁ ତାପରେ ସବୁ ସଫାସୁତୁରା କରିକି ରଥଯାତ୍ରା ଦିନ ଭଗବାନ ଯୋଉ ଆସନ୍ତି ତାଙ୍କ ପାଇଁ ଟିକେ ଘରେ ଯୋଉ ଖ୍ଷୀରି ଟିକେ କରିକି ଭୋଗ ଲଗାବେ ଠାକୁରଙ୍କୁ ପିଠା ପଣା ବି ଟିକେ ଏମିତି କରାହୁୁଏ ତାପରେ ସନ୍ଧ୍ୟାବେଳେ ତଳେ ରଥ ମାନେ ରଥ ଯାତ୍ରା ଆରମ୍ଭ ହୁଏ ଆ ତିନିଟି ରଥ ତ ଆସନ୍ତି ଠାକୁରଙ୍କୁ ଦେଖିବା ପାଇଁ ବହୁତ ଭଲ ଲାଗେନି
ହୁଁ ବଢିଆ ଏ ସୁନ୍ଦର ଦେଖା ତ କେତେ ସ୍ଜା ହେଇଥିବେ କହିଲା ଠାକୁର ହୁଡ଼ା ବାହାରୁ କେତେ ଦିନ ପରେ ବାହାରୁଛନ୍ତି ପୁଣି କେତେ ସୁନ୍ଦର ସଜା ହେଇଥିବ ଗାଧୋଇ ପାଧୋଇ ତାଙ୍କ ବେଶ ହେଇ ବାହାରିଥିବେ କିଏ ତାଙ୍କୁ ଦେଖିବାକୁ ରହିଲ ଥିବା ସମସ୍ତେ ପଳେଇଆ ଆସନ୍ତି ତାଙ୍କୁ ଦେଖେଇିବା ପାଇଁ
ହଁ ବା ଆମେ ବି ସେମିତି ସବୁ ଯାଇକି ଦେଖୁ ତାପରେ ଆମ ଘର ସାମ୍ନାକୁ ଯେତେବେଳେ ଯଥାଟା ଆସେ ସେଠି ରଖାନ୍ତି ରଥ ତାପରେ ଯାଇକି ଆମେ ଟିକେ ସେଠି ମାନେ ଭୋଗ ଲଗାଉ ଠାକୁରଙ୍କୁ ଭୋଗ ଲଗେଇ ସାରିଲା ପରେ ତାପରେ ରଥ ଟାଣିକି ନେଇକି ଯଉ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ତାପରେ ଠାକୁର କେତେ ଦିନ ପର୍ଯ୍ୟନ୍ତ ସେଠି ରୁହନ୍ତି ଆମ ଗାଁରେ ମାନେ ସେଠି ଗୋଟେ ରୋଷେଇ ହୁଏ ଅ ମାନେ ଠାକୁରଙ୍କର ଗୋଟେ ପ୍ରସାଦ ସେଠି କରନ୍ତି ସବୁ ଯାଇକି ସେଠି ପ୍ରତିଦିନ ଟିକେ ଖାଆନ୍ତି ଯୋଉ ଦିନ ସାତ ଦିନ ଯରେଉ ରୁହନ୍ତି ଠାକୁର ଖେଚେଟି ଭ ହଁ ହଁ ସେଟା ଦିଅନ୍ତି ସେଇଟା ମମତେ ବହୁତ ଭଲ ଲାଗେ
ହଁ ବଢିଆ ହେଇଥିବ ଏଇଟା ପରିବା ପଡ ଖେଚେୀ ହେଇଥିବ ମିଠା ଖେଚେରିୀ
ହଁ
ଏଇଟା ତ ବଢିଆ ଲାଗିଲ ଆଉ ଏଇଟା ଆମ ଘରେ ମାନେ ଅ ମାନେ ପ୍ରାୟ ଆମେ ଖୋଜିବୁ ମାନେ ଠାକୁରଙ୍କର ଏତେ ଦିନ ପରେ ମାନେ ଯେଉଁ ପ୍ରସାଦଟା ହେବ ଆ ଖୋଜୁ ପ୍ର ଖାଇବା ପାଇଁ ଆମର ଏମତି ମାନେ ଆ ଥରେ ଗୋଟେ ଥର ଏନା ଖାଇଚୁ ତାପରକୁ ଆଉ ମାନେ ନଥିବ ମାନେ ଭାଗ୍ୟରେ କୁହନ୍ତିନି ଭାଗ୍ୟରେ ଥିଲେ ଖାଇବେ ନହେଲେ ନାହିଁ ପାଇବନି। ଠାକୁରଙ୍କ ପ୍ରସାଦ କାହାକୁ ମିଳିବ କାହାକୁ ମିଳିବନି। ଗୋଟେ ଥର ପାଇଛୁ ଆଉ ତାପରେ ପାଇନୋଉ ଆ ତାପରେ ମାମା ହଁ ଦେବି ତିଆରି କରନ୍ତି। ଖେଚେଡ଼ି ମୋ ପ୍ରତିବର୍ଷ ରଥଯାତ୍ରା ତାରୁ ଖେଚେଡ଼ିଟା ହେବ ଟା ସାରା ଖେଚେଡ଼ି ଡାଲମା। ହଁ ଯଉ ବାଡିଆ ଡାଲମା ନୁ ଯୋଉ ଚୁଡା କଦମା ଯୋଉ ବାଡିଆ ଡାଲମା।
ହଁ।
ଆମ ସେ ବାଡିଆ ଡଲମା ଟା ହବ ଖେଚେରିଟା ହବ ଚୁଡା କଦମ୍ବା ହବନି ଆମ କରେ ମତେ ଆସି ଯୀବନରେ ମୁଁ କେମିତି କରିବି।
ଭଲ ଆଉ।
ହଁ। ଆଉ କଁ ଖିଆପିଆ କଣ କଲାଣି?
ଖିଆପିଆ ଏବେ ତ ମୁଁ ସକାଳୁ ଉଠିକି ଖାଇଥିଲି ଚାହା ବିସ୍କୁଟ ଟେ ଖାଇଦେଇଥିଲି ଏଇନା ଗାଧୋଇକି ପଖାଳ ଦିଟା ଖାଇ ଦେଇଛି।
ହୁଁ ଆଉ ପଖାଳ ସହିତ କଣ ପୋଡ଼ାପୋଡ଼ି
ହଁ ପୋଡାପୋଡି ଆଉ ଶାଗ ଭଜା। ଏନ୍ତି ଟିକେ ଖାଇଦେଲେ ଆଉ।
ଭଲ ଆଉ ଆ ରଜ କେମିତି କଣ କଟିଲା ମାନେ ଦୋଳି ଫୋଳି ଖେଳିଲ ନା ନାଇଁ
ହଁ ଦୋଳି ତ ଖେଲିି ତିନି ଦିନ ଯାକ ତାପରେ ଆମ ଗାଁ ପାଖେରେ ସବୁ ଭଲରେ ହଉଥିଲା ବାହାର ସବୁ ଯୋଉ ଆସିଥିଲେ ସେ ଯୋଉ ସେଲିବ୍ରେଟି ସବୁ ଆସିଥିଲେ ଏମିତି ସବୁ ଆମେ ରଜ ପାଳିଲୁ ଆଉ।
ଆଉ ଯୋଉ ତମେ ଓସା ଫୋଷା କର କି ନାଇଁ ଯୋଉ ଖୁଦୁରୁକୁଣି ଓସା ଘରିକା
ହଁ ଖୁଦୁୁରୁକୁଣି ଓଷା ତ ଆଗକୁ ଆସୁଚି ଆଉ ରଥଯାତ୍ରା ବିଷୟରେ ଆଉ କଣ ତମର କିଛି କରନି ମାନେ ଏବ ଆଗରୁ କିଛି କରନି। ନା ଆଗୁରୁ କେମିତି ସବୁ ପାଳନ କର ସେଇ ସରେ ଟିକେ
ଆଗରୁ କେମତି ଆଗରୁ ଆମେ ବହୁତ ବଢ଼ିଆ ପାଳନ କରୁ ମାନେ ମୁଁ ଯେତେବେଳେ ଛୋଟଟେ ବି ହେଇଥିଲି ସେତେବେଳେ ମାନେ ଆ ଯିବିହାରି ମାନେ ଏତେ ଭିଡ଼ ଭିତରକୁ ଘରେ କାହା କଥା ଶୁଣିବିନି ସିଧା ହ ସେଦିନ ମାନେ ମୁଁ ରଜ ତ ଯାହା ତିନି ଦିନ ଯାହା ଡ୍ରେସ୍ ହବ ତା ହବ ଆ ହେଲେ ମୁଁ ଆଉ ଗୋଟେ ଏକ୍ସଟ୍ରା ଡ୍ରେସ୍ ମାନେ ଜିଦି କରିକି ରେ ଘରେ ପାଟି କରୁଥିବେ ରଜରେ ତିନିହଳ ହେଲା ପୁଣି ଅ ଡ୍ରେସ। ମୁଁ ରଥଯାତ୍ରା ହଉଚି ଆଉ ରଥଯାତ୍ରା ଡ୍ରେସ କରିବୁନି ଆମେ ଯେତେବେଳେ ଛୋଟଟେ ହେଇଥିଲୁ ମାନେ ପଞ୍ଚମ ରେ ପଢୁଥିଲି ସେବେକା କଥା କହୁଚି। ଆ ମାନେ ଜିଦି କରିକି ଆଣିବି ଡ୍ରେସ ଏ ସେଇଟା ପିନ୍ଧିବି ରଥ ଯାତ୍ରାରେ କେହି ଯାଆନ୍ତୁ କି ନଯାଆନ୍ତୁ ମୁଁ ଭାଇ ଘରୁ ଆଗୁଆ ମାନେ ବାହାରିକି ଯିବି। ପକାଇବେକି ଆଉ ତୁ ରଖୁନୁ ଯିବୁ ତ ଏ ଏତେ ଭିଡ ଭିତରେ ଛୋଟ ପିଲାଟେ ଏଁ ଚାପିଚୁପା ଦେବେ। ଆଯୋଉ ଏତେ ଲୋକଭିଡ଼ ଆଉ କେମିତି କ ଣ ଯିବୁ କଣ କରିବୁ। ହଁ ମୁଁ କିନ୍ତୁ ବାହାରିକି ମୋର ପଳାଏ। ଆଉ ହେଇଠି ଆମ ଯଉ ମନ୍ଦିରଟା ଯଉ ଜଗନ୍ନାଥ ମଣ୍ଡପ ମଣ୍ଡପ ମନ୍ଦିର? ମଣ୍ଡପ ମନ୍ଦିର ସେଇଠୀ କିଣା ରଥ ଯୋଉ ବାହାରୁଥିବେ ସେଇଠିକିନା ତାକୁ ଜୁହାର ହେଇକିନା ମାନେ ପଳେଇ ଆସେ।
ଆ ଆ
ଜୁହାର ହେଇକି ଆସେ ହେଇଠିକି ଟିକେନାକୁ ଦଡ଼ଡି ଟିକେ ଟାଣି ଦେଇଥିବି। ଯେମିତି ଦେଖିବି ମୋତେ ଚାପି ଦେଲେ ଧାାଇଁକି ଆସିଭି ଭାରି ପୁଣି ଯିବି ବାପାଙ୍କ ସହିତ ଚାଲି ଚାଲି। କିନା ମାନେ ମାଉସୀ ମା ମନ୍ଦିର କତିରେ ଯଉ ରଥ ଫାଷ୍ଟରେ ରହିବ ବଜାର କତିରେ ବଜାରଠୁ ପୁଣି ଏଠୁ ଟାଣିବେ। ମାଉସୀମା ମନ୍ଦିର କତିକିଯିବୁ ସେ ବଜାର କତିକି ଯିବୁ ବଜାରରେଫୁଣି ଦେଖୁଥିବ ରଥ ଟଣା ହେଇକି ଆସୁଥିବ ହେଠି ଠିଆ ହେବେ ରଥ ତିନିଟା ରଥ ସାଇଜ କରିକି ରଖିବେ। ହେଠୁ ହେଠୁ ଦେଖିକିନା ଜୁହାର ହେଇକି ଆସିବୁ ଅଁ
ଆଜ୍ଞା।
ତାପରେ ପୁଣି
ଆଜ୍ଞା ଆଜ୍ଞା ଆଜ୍ଞା। ଏ ଆମ ଆଚ୍ଛା ତମର ସବୁ ତାହଲେ ଏମିତି ପାଳନ କର। ଆମେ ବି ତ ମୁଁ ବି ଯେତେବେଳେ ଛୋଟ ଥିଲ ମୁଁ ବି ସେମିତି ଯାଏ ଆଉ।
ହୁଁ। ଆଉ। ଆଉ କଣ ମାନେ ଆଉ କଣ କହିବ? ମାନେ ଆଉ କେମିତି କଣ ଅର୍ଥାତ୍ ତମେ ହଁ ହେଠି କେମିତି କଣ ହୁଏ ରଥଯାତ୍ରା ଦିନ ପୁଣି କଣ ପିଠାପଣା ହୁଏ କି ନାହିଁ।
ହଁ ଆମ ଆଡେ ତ ପିଠାପଣା କରନ୍ତି। ତାପରେ ଆମେ ଯ ସନ୍ଧ୍ୟାବେଳେଏଠି ଦେଖିଲା ପରେ ଆମେ ବୁଲିବା ପାଇଁ ବି ଯାଉ।
ହୁଁ ଏଥର ଆମର ରଥଯାତ୍ରାରେ ପ୍ଲାନ୍ ହେଇଛି ଦହିବରାହବ।
ଦହିବରା ହବ।
ହଁ ରହିବ ପ ଯଉ ଗାର୍ଲିସ୍ କରନ୍ତିନି ସବୁ ମାନେ ଗାଜର ହଉ କାକୁଡି ହଉ। ତାକୁ ପିଆଜ ଭୁଜିଆ ଏସବୁ ଗାଲିସ୍ କରି ପକା ନାହି। ସେଇଟା କିନ୍ତୁ ବହୁତ ବଢିଆ ଲାଗେ।
ଆଉ ରଥଯାତ୍ରା ଦେଖି ଗଲେ ସବୁ ବାହାରୁ ଖାଅ କି ନାହିଁ ବୁଲିକି।
ବାହାରୁ ଖାଏ କଣ ଆଗରୁ ଖାଉଥିଲି ଏବେ ମାନେ ଏତେ ଏଇ ଲଗାତାର ଦି ତିନି ବର୍ଷ ମେ ଯୋଉ ବର୍ଷା ହୁଏ ଆଉ କିଛି ଖାଇ ହୁଏନି ସେଇଠିକି ନା ଦେ ରଖିଦକିନାାଇଁ ଖାଲି ପଳେଇ ଆସୁ ମେ ଲୋକ ଭିଡ଼ କୁ ଆଉ ସେ ଦୋକାନ ପାଖରେ ବି ବହେ ଭିଡ଼ ଆଉ ବର୍ଷା ଯେଉଁ ହେଉଥିବ ଠିଆ ହୋଇ ହୁଏନି ଫିରି ଫିରି ବର୍ଷାାରେ ବି ଆଉ କିଏ ଠିଆ ହେବ ପଳେଇ ଆସେ
ହଁ ଆମେ ବି ତ ଯତି ଆଉ ଆମେ ବି ପୁରା ସକାଳୁ ସକାଳୁ ତ ଏଡେ ଦେଖୁ ତାପରେ ସନ୍ଧ୍ୟାବେ ମାନେ ସନ୍ଧାଳ ହେଲାଠୁ ତାପରେ ଘର ଲୋକଙ୍କ ସହିତ ଆମେ ଯାଉ ଟିକେ ବୁଲିବା ପାଇଁ ବାହାରେ ଟିକେ ବୁଲିକି ଆସୁ ରଥଯାତ୍ରା ଦେଖୁ ତାପରେ ଏଠୁ ସବୁ ବାହାର ଯୋଉ ପଡିଥାଏ ସବୁ ମାନେ ବିଭିନ୍ନ ପ୍ରକାର ଯୋଉ ଦୋକାନ ପ ଥାଏ ସେଟା ବି ଆେ ଦେଖୁ ତାପରେ ବୁଲିକି ସବୁ ଖାଉ ଚାଟେ ଗୁପଚୁ ଆଇସ୍କ୍ରିମା ସବୁ ଟିକେ ଖିଆିଆ କରୁ ତାପରେ ସବୁ ଫଟୋ ଟିକେ ଉଠାଉ ଆଜିକାଲି ତ ଜାଣି ଥିବ ମାନେ ଫଟୋ କେତେ ମାନେ ସବୁ ମାନେ କମନ ହେଇଗଲାଣି ସବୁ ଫଟୋ ଉଠଉଛନ୍ତି ଏମିତି ସବୁ ଟିକେ ବୁଲାବୁଲି କରୁ ତାପରେ ଏଇଠୁ ଖିଆପିଆ କରିସାରିଲା ପରେ ତାପରେ ଏଇଠୁ ପଳେଇ ଆସୁ ଆଉ
ହଁ ଏଠି ଆମର ମାନେ ବହୁତ ଲୋକ ମାନେ ପମା ମାନେ ଘର ପାଖକୁ ମାନେ ପାଖ ସାମ୍ନା ସାମ୍ନି ଘର ସବୁ ଲାଗିଛି ନଥ ତ ଯାହା ଭିତରେ ଆସିବ ଆସିବ ବାହାରେ ପଦାରେ ଲୋକ ଫୁଲକୁ ମାନେ ସେଇ ଯୋଉ ମାନେ ମନ୍ଦିର ଅଛି ମନ୍ଦିର ଛାତକୁ ପଳାାନ୍ତି ସବୁ ଦେଖିବା ପାଇଁ ସେଠି ଛାତରେ ଫୁଲୁ ମାନେ ଯାହା ଘର ସାମ୍ନାରେ ବି ଯଥୁଥୁ ସେଠି ତାଙ୍କ ଘର ଛାତ ଫୁଲୁ ମାନେ ଏମତି ସବୁ ଫୁଲ ହେଇକି ମାନେ ଚାଲିଥିବ ଗୋଟେ ଆଉ
ବଢିଆ ଆମର ତ ପୁରା ଭିଡ ମାନେ ପିମ୍ପୁଡି ମୁଣ୍ଡ ଭଳିଆ ଲୋକ ମାନେ ତମେ ବାହାରିକି ଯାଇପାରିବନି ଥରେ ଯିବ ଆଉ ମାନେ ବାହାରିଲା ବେଳଳେ ବହୁତ କଷ୍ଟ
ହଁ ଆମର ତ ସେଇଆ ମାନେ ବହୁତ ଭିଡ କାହା ଘର ପାହାଚ ଉପରେ ଠିଆ ହେଉ କେଉଁଠି ମନ୍ଦିର କେଉଁଠି ପାହାଚ ଉପରେ ଠିଆ ହଉ ରାସ୍ତା ତ ଠିଆ ହେ ହେବନି ମାନେ ଏତେ ଭିଡ ରାସ୍ତାରେ ହେଇଯାଇଥାଏ ଉଞ୍ଚା ଜାଗା ଦେଖିକି କଉଠି ଯାଆ ଠିଆ ହୁଅ ସେଇଠି ଦେଖ।
ବଢିଆ ଆଉ ହଉ ସାଙ୍ଗ ଏଥର ଚେଷ୍ଟା କରିବ ଟିକେ ଆମ ଘର ଆଡେ ଆସିବା ପାଇଁ ରଜରେ।
ହଁ ନିହାତି।
ଏଇ ର ଯୋ-ଯୋଉ ସରି ର-ରଥଯାତ୍ରାରେ ରଜକୁ ଆସ ରଜକୁ ଆସ ଦେ ଦେଖିବ ତାପରେ ରଥଯାତ୍ରା ଦେଖିକି ଏକାଥରେ ଘରକୁ ଯିବ।
ହଁ ଦେଖିଆ ଏ ଯଦି ହବ ଯିବୁ ଆଉ। ଉ ବୁଲାବୁଲି କରିକି ଆସିଆ ଆଉ।
ହଁ।
ଆଉ ତମେ ଟିକେ ଆସୁନ ଏଇ ବର୍ଷ ରଥଯାତ୍ରା ଆଡକୁ।
ହଁ ଯିବା ଡାକୁଛ ଯେହେତୁ ନିଶ୍ଚୟ ଯିବାକୁ ଚେଷ୍ଟା କରିବି ଯିବି ନିଶ୍ଚୟ।
ହଁ ବୁଲାବୁଲି ହେଇଯିବ ନୂଆ ଜାଗା ନୂଆ ଜିନିଷ ସବୁ ବୁଲାବୁଲି କଲେ ଦେ ଇରେ ଭଲ ଲାଗିବ ବି ଗୋଟେ।
ହଁ।
ଆରେ ତମକୁ ଚୁଲି ରୋଷେଇ ଟା ଭଲ ଲାଗେ ନା ମାନେ ଏମିତି ଉଁ ଗ୍ୟାସ ରୋଷେଇଟା ମାନେ ବେଶୀ ଭଲ ଲାଗେ?
ମତେ ହଁ ଚୁଲି ରୋଷେଇ ଟା ବେଶୀ ଭଲ ଲାଗେ ନା ଚୁଲି ରୋଷେଇରେ ଅ ଅଧିକ ମାନେ ଭଲ ଲାଗେ ଖାଇବା ଟା ଜିନିଷ ଟା।
ଚୁଲି ରୋଷେଇ ଟା ଭଲ ଲାଗୁଛି କିନ୍ତୁ ଅ ଏ ଏତେ ସମୟ ବସିକି ଯୋଉ। ହଁ ଏତେ ସମୟ ବସିକି ଆଉ ପୁଣି ଯଉ ହଉଥିବ। ଧୂଆଁ ହଉଥିବ ତାକୁ ବାର ବାର ଫୁଙ୍କୁ। ଫୁଙ୍କିଲା ପରେ ସେ ଜଳିବ ପୁଣି ଧୂଳିକଣା ଆଖିକି ପଡିଯିବ ଯେ ଚୁଲିରୁ। ମୋର ଏମିତି ଗୋଟେ ଥର ହେଇଥିଲା ଯେ ମାନେ ଫୁଙ୍କୁ ଧୂଆଁରେ ଆଖି ପୋଡିକିନା। ମୋ ଜେଜେମା ଯେତେବେଳେ କରେ ଚୁଲିରେ ରୋଷେଇ। ସେମାନେ ଛାଡି ଦେଇକି ପଳଉଥିବ ଏ ମାନେ ମାନେ ଯଦି ଫୁଙ୍କୁୁଥିବେ ମୁଁ ଟିକେ ମୁଁ କହିବି ସମସ୍ତେ ଫୁଙ୍କୁଛନ୍ତି ମୁଁ ଟିକେ। ଫୁଙ୍କିଦିଏ ମୁଁ ଏମିତି ଫୁ ଯେ ମୋ ଧୂଆଁରେ ମୋ ଓଲଟା କଣ ଧୂଆଁ ବାହାରୁଛି ମୁଁ କହିଲି ସେମାନେ ଫୁଙ୍କୁଛନ୍ତି ତାଙ୍କର ନିଆଁ ଜଳିଯାଉଛି। ମୁଁ ଫୁଙ୍କିଲା ବେଳକୁ ଧୁଆଁ ବା